ହାଲୋ। ହଁ କଣ୍ କରୁଚନି?
ରୋଷେଇ ବାସ ହେଲା ଆଜି ମେଘ ପ୍ରବଳ ହଉଚି। ଆଉ ତ ବାହାରିଥିଲି ଦୋକାନ ଯାଇପାଇଲିନି। ଶାଗ ଟିକେ ଭାତ କରୁଚି ଆଉ।
ଓ ତମ ଆଡ଼େ ଭ- ହଉଚି ନା କଣ ଜୋର୍ ସୋର୍ ରେ ବର୍ଷା?
ସଖାଳୁ ହଉଚୁ ଯେ ଏପର୍ଯ୍ୟନ୍ତ କମୁନି ଜମାରୁ।
ହଁ ଆମ ଆଡେ କାଇଁ ହେଇନି ବର୍ଷା।
ହେଇନି? ଆ- ଏଠି କାଇଁ କାଲି ରାତିରେ ହେଇଥିଲା କାଲି ଦିନ ସାରା ପୁରା ଆଜି ଦିନ ସାରା ଢାଳୁଚି ଯେ ଗଲା ଢାଳୁଚି।
ନାଁ ଆମ ଆଡେ କାଇଁ ବର୍ଷା ହେଇନି।
ଓ ହ।
ବର୍ଷା ଉଠେଇଚି ଖାଲି କିନ୍ତୁ ହେଇନି ଆଉ।
ହଁ।
ଆଉ କଣ ରୋଷେଇ କରିଚ?
ଆଉ ରୋଷେଇ କଣ ଆଜି ତ ଶନିବାରେ ଟିକେ ପରିବା ସରିଯାଇଥିଲା ଖାଲି ଜହ୍ନି, ଆଳୁ, ବାଇଗଣ, ଟମାଟୋ, ପଣସ ମଞ୍ଜି, ଖଡ଼ା, ମସୁର ଜାଇ ଏସବୁ ପକେଇ ତର୍ କାରୀ କରିଚି ଆଉ ସୁଜୁନା ଶାଗ ଭାଜିଚି ଆଉ।
ହୁଁ- ହୁଁ। ସିଏ ତ ଭଲ ଖାଇବା ଆଉ।
ହଁ ଇଏ ଟିକେ ଦେଶୀ ଖାଦ୍ୟ ଆଉ।
ତମର ଅଛି ନା କଣ ପଣସ ଗଛ?
ନା ନା କିଣିକି ଆଣିଥିଲେ ଗୋଟେ ପଣସ। ତା ମଞ୍ଜି ବାହାର କରିକି ଶୁଖେଇକି ରଖିଥିଲି।
ଓହୋ।
ହାଟରୁ କିଣିକି ଆଣିଥିଲି ଆଉ ଏଠି ତ ଆଉ ଏଇ ପାଖରେ ହାଟ ଟା। ହାଟରୁ ସେ ରଜବେଳକୁ ଆଣିଥିଲେ।
ଆମର ପଣସ ଗଛ ଅଛି।
ହଁ।
କିନ୍ତୁ ଆମେ ମଞ୍ଜି ଖାଉନୁ।
ମଞ୍ଜି ଖାଅ ନା।
ମଞ୍ଜି ଖାଆନ୍ତିନି, ପଣସ ଖାଆନ୍ତିନି କିଛି ଖାଆନ୍ତିନି।
ଆଁ, ହଁ ହଁ।
ଆମର ପଣସ ଗଛ ଅଛି, ଆମ୍ବ ଗଛ ଅଛି। ଆଉ ଚି ସପୁୁରୀ ଗଛ ଅଛି, ଓଉ ଗଛ ଆମର ସବୁ ଗଛ ଅଛି।
ଆଉ କଣ ଭଲ ଆଉ।
ଶାଶୁ ଘର ଗାଁ ରେ, ଆମ ନିଜ ବାଡିରେ ଆମର ଆମ୍ବ ଗଛ ଦ ଶ ବାରଟା ଆମ୍ବ ଗଛ ଅଛି, ପଣସ ଗଛ ଦଶ ବାରଟା। ସପୁୁରୀ ଗଛ ଓ ଯଉ ମହୁଲ ଗଛ ମାନେ ସବୁ ଭେରାଇଟି ଗଛ ଅଛି।
ଯାହା ହୋଉ ମାନିବାକୁ ପଡିବ ଭଲ ସବୁ ଦେଶୀ ଦେଶୀ ଜିନିଷ ସବୁ ଅଛି, ଆମେ ତ ସବୁ ସେରା ମାର୍କେଟ ରୁ କିଣିକି ଆଣିବାକୁ ପଡୁଚି।
ଆଉ ନଡ଼ିଆ ଗଛ, ଗୁଆ ଗଛ।
ଗୁଆ ଗଛ ବି ଅଛି।
ଗୁଆ ଗଛ ଗୁରେ ଅଛି ତିରିଶଟା, ନଡ଼ିଆ ଗଛ ଅଛି ଷାଠିଏଟା।
ଏ ବାବା।
ଷାଠିଏ ଟା ମାନେ କଣ କହିଲ ଆମର, ଆମ ଯୋଉ ସାନ ଶଶୁର
ସା
ଦି ଜଣଙ୍କର ମିଶେଇକି।
ହଁ ହଉ ବାଡିରେ ତ ଅଛି ଆଉ।
ହୁଁ ହୁଁ ଆମ ଜେଜ ସବୁ ନଗେଇ ଦେଇକି ଯାଇଛନ୍ତି, ଆମର ସବୁ ଗଛ।
ଆ ଆମେ ତ ସବୁ ଏରା କିଛି ପାଉନୁ ସବୁ ଏଇ ମାର୍କେଟ ରୁ କିଣିକି ଆଣିବେ, ନହେଲେ ହାଟ ହେଲେ କିଣିକି ଆଣିବେ ଏସବୁ।
ଗଛ ଯଉ କନ୍ତ କମଳା ଗଛ କମଳା ଗଛ ଦଶ ବାରଟା।
ଦଶ ବାରଟା।
ହଁ ଆମର ଯାହା ସବୁ ମାନେ ସବୁ ଦଶ ବାର ଟା ଗୋଟେ ଦିଟା ଗଛ ନୁହଁ। କାଇହିଁ କହିଲ ଆମ ପଟରେ କଣ କହିଲ ଆମର ସେ ନଈ କୁଳଆ ନା ଆମର ମାନେ ଖାଇବେ ତ ଯାହା ଖାଇବେ, ବିକିରି କରନ୍ତି।
ହଁ।
ଆମର ବର୍ଷରେ ଦିଥର ଥରେ ଡାବ ବିକ୍ରି ହବ, ଥରେ ନଡିଆ ବିକ୍ରି ହବ।
ଆଉ କଣ ମାନିଆକୁ ପଡ଼ିବ ତମର ସବୁ ଜିନିଷ, ବାଦାମ ଫାଦାମ ତ ହଉଥିବ? ବାଦାମହେରିକା ତ ହଉଥିବ?
ହୁଁ ବାଦାମ କରୁଛନ୍ତି, କି ନା ଆମର କରୁନାହାନ୍ତି, ବାଦାମ କରୁଛନ୍ତି କି ନା ଆମ ଆମର ଖାଲି ମୁଗ କରୁଛନ୍ତି, ବାଇଗଣ କରୁଛନ୍ତି, ଆଉ ଜହ୍ନି କା କୁଡ଼ି ଏସବୁ ଆମର ମୁଗ କରନ୍ତି ବର୍ଷ କୁ କୁଇଣ୍ଟାଲ ଦି କୁଇଣ୍ଟାଲ୍ ହୁଏ।
କୁଇଣ୍ଟାଲ ଦୁଇ କ୍ୱଇଣ୍ଟାଲ ମୁଗ?
ହଁ ଏଇଟା ଆମର ରଖନ୍ତି। ଆମର କୁଇଣ୍ଟେଲ ରଖିବେ ଘରକୁ ମାନେ ବନ୍ଧୁବାନ୍ଧବ ପାଇଁ ଆଉ ବର୍ଷ ସାରା ଖାଇବା ପାଇଁ, ଆଉ କୁଇଟେଲେ ବିକନ୍ତି।
ଆଉ କଁ ଯା ହୋଉ ମୁଗ ତ ଆସିକି ପଚାଶ ଷାଠିଏ ହେଲାଣି ଷାଠିଏ ସ ସତୁରି ନାକଣ କେଜି ଶହେ ବାବରେ।
ଆମ ଆଡ଼େ ଶହେ ତମେ ଆଡ଼େ ଯଦି ହେଇଥିବ ସାଠିଏ ମୁଁ ଜାଣିନି କିନ୍ତୁ ଆମ ଆଡ଼େ ଶହେ।
ହଁ ନା ତମ ଆଡ଼େ ଯେହେତୁ ଚାଷ ଅଳ୍ପ ଏତେ ଟଙ୍କା ଆମ ଆଡ଼େ ଅଧିକ ହେଇଥିବନା ଆଉ।
ମୁଁ ଜାଣିନେଇ ହଁ। ସେଇବା ଚାଷ ହେଇକି ଶହେ ଟଙ୍କା ମାନେ ଆମ ଆଡ଼େ ଚାଷ ନାହିଁ ଅଧିକା ରେଟ୍ ହେଇଥିବ ଯାହାହେଲେ। ନୁହେଁକି।
ହଁ ମୋ ବାପାଘର ପ ରେ କଣ କହିଲ ଆମର ମୁଗ ଡ଼ାଲିଟା କେବଳ ସିରାଦ ଫିରାଦ ହେଲେ ଆମର କରିକି ଖାଉ କିଣିକି ଖାଇବୁନା ତ କିନ୍ତୁ ମୋ ଶାଶୁ ଶାଶୁଘର ପଟରେ ଆମର ପ୍ରାୟତଃ ଆମେ ମୁଗ
ହଁ। ଆଉ କାଲି କଣ ଭେରାଇଟି କରିଥିଲ ଚି ଚିକେନ୍ ଫିକେନ୍ ହେଇଥିଲାନା ହେଇନଥିଲା?
କୋଉଦିନ?
କାଲି?
କାଲି ହେଇଥିଲା ମାଛ ଚିଙ୍ଗୁଡ଼ି।
ହଁ। ଆମର ହେଇଥିଲା ଚିକେନେ ଆଣିଥିଲା ପୁଅ ଦେଇ ଦେଇକି ଯାଇଥିଲା। ରାତିରେ ଝିଅ ଜିଦି କଲା ତାର କନି ଇଟିଲି ପିଠା ତାର ଚିକେନ ଲଗେଇ ଖାଇଲା ମୋ ପୁଅ ତାର ଭାତ ଏମତି ଭେରାଇଟି ଖାଇବା ତାଙ୍କରା କାଲି ହେଲା।
ଆଉ ଆମର ଏଇଆ ସବୁ ଫସଲ ଫେର କରୁଚନ୍ତି ଆମର ଏଇତ ଜହ୍ନି କା କାକୁଡ଼ି ପୁଟଳ ଆମର ପୁଟଳ ଚାଷବି କରନ୍ତି।
ପୁଟଳ ଚାଷବି ହୁଏ?
ବିକ୍ରି କରନ୍ତି ହଁ ଆଉ ବାଇଗଣ ଗଛ ଆମ ବାପା କରିଥିଲେ ଆମର ବେଶୀ ସେ କିନ୍ତୁ ଆଉ କଣ ନକରନ୍ତୁ ଆ ଜହ୍ନ କାକୁଡ଼ି ଅରା ଖାଇବା ପାଇଁ କରୁଚନ୍ତି। କିନ୍ତୁ ପୁଟଳ ନାକଣତ ବାଇଗଣ ଆଉ ମୁଗ ଏଟା ଆମର ଯାହା ହେଲେବି ବର୍ଷକୁ ହବ।
ହୁଁ ଯା ତମେ ଭଲ।
ସେପଟେ ଆମର ସବୁ କଥା ମାନେ ପନିପରିବା ଅମୃତକଣ୍ଡା ଗଛତ ଆମ ବାଡ଼ିରେ ମିନିମମ୍ ଅଛି ପଚି ପଚାଷେଟା ଆମତଣ୍ଡା ଗଛ ଆମର ବିକି ଦିଅନ୍ତି। କୁଇଣ୍ଟେଲେ ଦି କୁଇଣ୍ଟାଲ ତିନି କୁଇଣ୍ଟାଲ ଏକାଥର କରି ବିକିଦେବେ ଏମିତି।
ଆ ଏପ୍ ଏପଟ ହାଟ ଆଡ଼େ ପ୍ରାୟ ଆସନ୍ତି ନେଇକି କଣ ଆଉ?
ନା ନା ଆମର ହାଟକୁ ଯାଆନ୍ତିନି ବେପାରୀ ଆସି ଘରୁ ନେଇଯାଆନ୍ତି।
ଓହୋ। ବେପାରୀ ଆସି ଘରୁ ନେଇଯିବ ଆଉ ବଢିଆ ତାଆନେ ଘରେ ବସିକି ପଇସା ରୋଜକାର।
ଉ ତୋଳିକି ଖାଲି ରଖିଦେଇଥିବେ
ହଁ।
ବେପାରୀ ଆସିକି ଘରୁ ନେଇ
ଓହୋ।
ଏମିତି ଆଉ।
ହୁଁ ହୁଁ।
ଆମର ଏପଟେ ଧାନ ଚାଷ ଟା ଏଇଟା କଣ ବର୍ଷର ଥର କରିବେ କିନ୍ତୁ ଏଇସବୁ ଜିନିଷ ପୁରା ବାରମାସୀ।
ଯାହୋଉ। ଆମର ତ ଇଆଡେ ଖାଲି ସେ ଧାନ ଚାଷଟି ଯାହା, ଆଉ କିଛି ନାହିଁ। ସେଇ ବାଡି ଘର ମାନଙ୍କର ଖସା
ଖସା, କୋଳଥ, ହରଡ଼, ଯୋଉ ସୋରିଷ। ଆମର ସଵୁ ଚାଷ କରନ୍ତି। ଆମର ବି ନିଜର କରନ୍ତି, ଆମ ବାପା କରନ୍ତି। ହୁଁ,
ହଁ।
ଭଲ ତୋମର କିଣା କିଛି ନାହିଁ। ସବୁ ଦେଶୀ ଖାଦ୍ୟ।
ହେଲେ, ଆମର ଦେଶୀ ଖାଦ୍ୟ ହେନେ କଣ ହେଲା, ଆମେ କିନ୍ତୁ ପରିବା କିଣିକି ଖାଉଛୁ। ଏ ତ ଲଗେଇବେ, କୋଉ ବର୍ଷ ହବ, କୋଉ ବର୍ଷ ହବନି। ଏମିତି ହୁଏ ନା। କେବଳ ସେଥିପାଇଁ ଆମର
ହଁ, ତାପରେ ବ-ଲଗେଇବ ଗୋଟେ ଜିନିଷ କଣ ଶୀଘ୍ର ବାହାରିଯିବ କି? ତାର ସେଇ ଟାଇମ୍ ରେ ବି ତେ କିଣିକି ଖାଇବାକୁ ପଡିବ ନା।
ହଁ।
ନା।
ସେଥିପାଇଁ ଆମର ହଉଛି ଖାଆନ୍ତି ତ, ଆମର ହଉଚି ସେ କଣ କହିଲ? କିଣିକି ଆମେ ତ ପ୍ରାୟ ଟାଇମ୍ ପରିବା ଖାଉ। ଯେତେବେଳେ ହୁଏ, ହୁଏ ଆଉ।
କାଲି ଏଇଠି ପାଖରେ ଗୋଟେ ଗଡିଆ ଥିଲା। ସେ ବର୍ଷାରେ ପା ମାଛ ସଵୁ ଉଠିଥିଲେ, ଆମ ସାହିରେ ଛୁଆ ସବୁ ବହୁତ ଗୁଡେ ମାଛ ଧରିଛନ୍ତି।
ହୁଁ।
ହଁ।
ମାଛ ହେଇଥିବ ତୋମର। ମାଛ ସେ ମାଛଟା ଖାଇ ଦେଇଥିବ ଆଉ।
ନାଇଁ, ଏରା ଆମର କେହି ଧରିନାହାନ୍ତି। ସେଇଥିରେ, ସେ ସେପଟ, ସେଇ ଆର ଆମର ସେପଟ ସାହି ଛୁଆ ସବୁ ଧରିଛନ୍ତି।
ଓହୋ, ତୋମର କଣ ଧରିବା ପାଇଁ ମଣିଷ ନାହାନ୍ତି ନା କଣ?
ମଣିଷ ନାହାନ୍ତି କଣ କି? ଆମ ଛୁଆ ଗୁରା ହେ ବର୍ଷା ଅନ୍ଧାର ରାତିରେ କେଇ ଉଠିଲେନି, ଟିକେ ନଅଟା, ଦଶଟା ଟାଇମ୍ ରେ ସବୁ ଉଠିଲେ। ଆଉ ସେ କେଇ ଉଠିଲେନି। ଏଟା କିଏ ଯିବ ଯେ, ଏମତି କହି କିଏ ଉଠିଲେନି। କିନ୍ତୁ ଦେଖିଲା ବେଳୁ, ସକାଳୁ ଶୁଣିଲାବେଳୁ ସବୁ ମାଛ ମେଞ୍ଚେ ନେଖା ଧରିଛନ୍ତି।
ହୁଁ, ବର୍ଷା ଦିନ ତ ହେଲାଣି, ଏଥର ମାଛ ଆସିବ। ଯିଏ ଯେତେ ଧରି ପାଇଲା ଆଉ।
ହଁ, ବା।
ଆଉ, ଆଜି ଛୁଆ ସ୍କୁଲ୍ ଯାଇନଥିବେ?
ନା ଆଜି ଶନିବାରେ, ପୁଅ ଝିଅ ହାଟ ଆଡେ ଯାଇଚନ୍ତି। ତାଙ୍କର ପଇସା ନେଇଗଲେ, ବୁଲିବା ପାଇଁ ଯାଇ ଚନ୍ତି, ନିଜେ ନିଜେ ତାଙ୍କର ହାଟରୁ କଣ ଆଣିବେ ସବୁ ଖାଇବେ କିଣି କୁଣାକି ଆଉ।
ଶନିବାର କଣ ତୋମର ସ୍କୁଲ୍ ଛୁଟି ହଉଥିଲା କି?
ନା ସ୍କୁଲ୍ ଛୁଟି ନୁହଁ, ଆଜି ଜୋର ବର୍ଷା ହେଲା, ତ ସକାଳୁ ଉଠିଲା ବେଳଠାରୁ ବର୍ଷା ହଉଚି ଛାଡୁନି ଆଉ ଛୁ ଛୁଆ ଗଲେନି। ନ ଦିଅ, ନ ଯାଅ, ଆଉ କଣ କରିବ, ମେଘଟାରେ। କାହିଁକି ହଇରାଣ ହେଇକି ତିନ୍ତିକି ଯିବେ ଫେରେ ତିନ୍ତିକିି ଆସିବେ। ଛତା ନେଇକି ଛାଡ଼ି ଦେଇକି ଆସିଥିଲେ, ହେଇଥାନ୍ତା। ଗଲେନି ହଁ ସେ ଗୋଟ ଦିନ ନଯାଆନ୍ତେ।
ତାରେ ଛୁଆଙ୍କ ମନ ତ, ତୋମେ ଯେତେ ବାଧ୍ୟ କନେ କଣ ହବ କି?
ହଁ, ସେଇଆ ଵା। ହଁ ନା, ମୋ ପୁଅ ତାର ସବୁଦିନି ଯିବା ପାଇଁ ଇଚ୍ଛା। ମୋ ଝିଅ ଟା ଟିକେ ଏଁ ଡରିବ, ଛୋଟ ପିଲା ଟା ଟିକେ ସ୍କୁଲ୍ ଯିବା ମଙ୍ଗେନି। କିନ୍ ତା ବୁଝେଇଲେ ଯାଇ ଯିବ। କିନ୍ତୁ ପୁଅ ଡେଲି ପଳାଏ। ଆଜି ପିଲା ମାମା ବର୍ଷା ହଉଛି, ମୁଁ ଯମିନି। ମୁଁ ଦେ ଏତେ ଦିନ ପରେ ଛୁଆ ଟା ମନା କରୁଚି ସେଇଥି ପାଇଁ ଆଗୁଆ ନଜା ଆଉ ଗୋଟେ ଦିନରେ କଣ
ହୁଁ ତାର ଛୁଆଙ୍କୁ ବି ଏତେ ପ୍ରେସର ଦବା କଥା ନୁହଁ ପାଠ ପଢାରେ ତାଙ୍କ ମନ ମୁତାକ ସିମାନେ ପାଠ ପଢ଼ିବେ ତାପରେ ସେମାନେ ବଡ଼ ହେଇଗଲେ ଆପା ଆପେ ଜାଣିପାରିବେ।
ସେଇ ପାଠଟା ବି ମୁଣ୍ଡକୁ ଲା ବଡ ହେଲେ ଆପେ ପଶିବ।
ଉଁ ହୁଁ। ଗୋଟେ ଗୋଟେ ଛୁଆ ମାନେ ବହୁତ କମ ବୟସ ବାପା ମାନେ ଏତେ ପା ପାଠ ପଢ଼ି ଆସଛନ୍ତି ସେ ଛୁଆର ମୁଣ୍ଡ କାମ କରୁନି।
ଆଉ ସତ କଥା ଯେ ସେ ଏ କିଛି ଏଇ ପାଖ ବେଶୀ ପାଠ ପ୍ରେସର କିଛି ପିଲା ପାଗଳ ହେଇ ଯାଉଛନ୍ତି।
ହଁ ବରା।
ରୋଷେଇବାସ ଚାଲିଛି ପୁରା
ସେ ଯାଇ ଫୋନ କରିଥିଲହୁଁ ଏଟା କମଏତେ ମକା ଆଣିଚ ଓ ହଁ ତମେ ଏକା ପିଦିଅ ମୁ ବସେଇ ଦେଇଛି। ହ ସେଇଥିପାଇଁ ଆଉ।
ରୋଷେଇବାସ ଚାଲିଛି ପୁରାଇ
ହଁ ଚାଲିଛି ସରି ଆସିଲାଣି ଖାଲି ଏଇ ଭଜାଟା ହବ ଆଉ।
ସଇ ଲାଣି ଆସି। ଖାଲି ଭଜା ଟା କରିବୁ।